ନମସ୍କାର ଆଜ୍ଞା। ମୋ ପିଇସି କଣ କଣ କଲ କଲେଣି ମତେ କଣ କରିବି ମୁଁ?
ଆଜ୍ଞା ନମସ୍କାର। ଆପଣ ଶବ୍ଦ ଧୀର ସୁଗା ଯାଉଛି।
ଶବ୍ଦ ଧୀ-ଧୀରେ ଶୁଭିବ କାରଣ ମୋ ପିଇସି ମତେ କଲ୍ କରୁଛନ୍ତି ତ, ଟିକେ ଆପଣ ଗପୁଥାନ୍ତୁ ସେ କଟିଲା ଯାଏଁ।
ଆଚ୍ଛା ହଉ ଶୁଗା ଗଲା। ଆରେ ତମେ ଯୋଉ ମେସେଜ କରିଥିଲ ସେ ସବୁଜ ଆପରେ ଗୋଲାପି ଗୋଲାପି, ଆ ହା ହା
ଆପଣ ଟିକେ ପାଗଳ।
ହ ଆପଣ ଚେକ ଦେଇକୀ ମୁଁ ଚେସ୍ ଖେଳୁଛି ସେମିତି
ଆପଣ ଟିକେ ଛାଡନ୍ତୁ ଆପଣଙ୍କୁ ଆଉ କଣ ହିଁ କହିବି
ଆଚ୍ଛା ଆପଣ ମୁଁ କହୁଛି ଗୋଟେ କାମ କରିବା। ହ୍ୟାଲୋ ଶୁନୁନ
କଣ କଣ ପ୍ଲିଜ ଆପଣ ଏଇସବୁ ବିଷୟରେ କିଛି କୁହନ୍ତୁ ନାହିଁ।
ନା ନା ମୁଁ କହୁନି ମୁଁ କହୁଛି କି? ତମେ ତିନିଟା ଭିତରେ ଯାହାସ ସାରା ତମେ ତିନିଟା ସାଢେ ତିନିଟା ଶୋଇପଡିବ ହେଲା।
ଆଜ୍ଞା।
ତମେ ତମେ ତମେ ଉଠିବ ସେଇ ସାଢେ ପାଞ୍ଚ ଛଅଟା ବେଳକୁ ସେତେବେଳକୁ ମୁଁ ମୋର କ୍ରିକେଟ୍ କି ସବୁ କାମ ସରିଦେଇଥିବି ଖେଳା ଖେଳି ହେଲା।
ଆଜି ଖେଳନାହିଁ ମୁଁ ଆପଣ। ଆପଣ ଆଜି ଆଉ ଖେଳନ୍ତୁ ନାହିଁ।
ଆପଣ କଥା ହେବେ
ନା ସାରି ଦିଅନ୍ତୁ କାଲିଠୁ ତ ଖେଳିବି ଆଉ।
ନାଇଁ ମୁଁ ସାରି ସେଇ ଟାଇମୀ ରେ କିଏ ଥିବ କହିଲା? ମୋ ତ ଭାଇ ତ ଯିବ ହେରୀ ସେ ତ ଆମର ଆମ ତ ମୁଁ ମୁଁ ମୋ ଭାଇ ସହ ଖେ ମାନେ ଖେଳ ଖେଳିବି ନା ହଁ। ଶୁଣ ହ୍ୟାଲୋ।
ଆଜ୍ଞା ଠିକ୍ ଅଛି ଆପଣ ଟିକେ ଆପଣଙ୍କର ଗପ ମାନେ ମାନେ ଖେଳ ଟା ସାରିକି ଗପିବେ ଆଉ।
ଶୁଣୁଚ ନା ମୁଁ ତମକୁ ଏଇଆ କହୁଛି କି ଏବେ ମୁଁତ ଏବେ ମୁଁ ତମ ସାଙ୍ଗେ ଦେଲେ ମୋର ଦଶଟି ଟିୟୁସନ୍ କମ୍ପ୍ଲିଟ୍ ହେଇଯିବ ହେଲା।
କିନ୍ତୁ ଏବେ ସେଟା ଏବେ ଯୋଉ ଆପଣ କରିବେ ସେଟା ମଝିରେ ହିଁ କରିବେ ଏବେ ଆଉ
ହଁ ମଝିରେ ମାନେ କେତେବେଳେ?
ଆ ପରେ ହଠାତ୍ କରିପାରିବେନି କାରଣ ଆ ପରେ ତାଙ୍କ ଭିତରୁ କିଏ ଗୋଟେ ଜଣେ
ହଁ ତାପରେ ମୁଁ କରିବି ହେଲା ତାପରେ ମୁଁ କହୁଛି କି ତମେ ସେ ତିନିଟା ସାତ ତମେ ନ ଶୋଇକି କାମ ଟା ଯେତିକି ସେତିକି ସାତ ହେଲା ମୁଁ କହୁଛି ତମେ ତାଙ୍କ ଭାଇ ଭଉଣୀଙ୍କ ସହ କାମ ସାରିଲା ପରେ ମୋ ସହ କଥା ହେଇକି ବାକି କାମ ସାରିଦିଅ। ଟ୍ୟୁସନ ସା ହେଲା ବାବା ବାବା କଣ କହୁଛ
ଆଜ୍ଞା ଆଜ୍ଞା ମୋର ଦିଟା ଛୁଆ ଆସିକି ବସିଲେଣି ମୁଁ କହିନଥିଲି ଆପଣଙ୍କୁ ମୋର ଆଉ ଚାରିଟା ଛୁଆ ଆସିବେ
ଆଜ୍ଞା।
ଆଉ ଚାରିଟା ଆସିନାହାନ୍ତି। ତାଙ୍କର କଣ ଜଳଙ୍କର ବାନ୍ତି ହଉଛି ଜଣଙ୍କର ଗାଁ କୁ ଯିବାର ଅଛି ଆଉ ଜଣଙ୍କର କଣ ହେଇଛି ମୁଁ ଜାଣି ନାହିଁ। ଆଉ ଜଣେଙ୍କର ମାତା ଶ୍ରୀ କଲ ଉଠଉନାହାନ୍ତି ତ ସେମାନେ ମତେ ଜଣେଇ ନାହାନ୍ତି ଏତିିକି ସେମାନେ ଆଜି ଆସିବେନି ବୋଲି ତ ମୁଁ ଏଇଠି ଅପେକ୍ଷାରେ ବସିଛି ସେ ଦି ଜଣଙ୍କୁ ମଧ୍ୟ ବସେଇଛି।
ଆଚ୍ଛା ଓହୋ ମୁଁ ସେ ରଖ ଟା ଭାଙ୍ଗି ଯାଇଛି। ଏ ଅପେକ୍ଷା ଲାଗୁଛି ମାନେ ଛୋଟ ଲାଗୁଛି ନା ମୁଁ କିଛି ଜାଗାରେ ହତ ଲଗେଇ ପାରିନି ହାତ।
ମୁଁ ଜଷ୍ଟ ଭାବ ମାନେ ପଚାରି ଥାନ୍ତି ସେତେବେଳେ
ହଁ
କି ଆପଣ ଖରାରେ ବସିଛନ୍ତି ଆପଣଙ୍କୁ କିଛି ଲାଗୁନି? କିନ୍ତୁ ପୂର୍ବରୁ ଅନ୍ତ ହେଇଗଲା। କିନ୍ତୁ ଆପଣ ତ କିଛି ଅଲଗା ହିଁ ଶୁଣିଛନ୍ତି ମୁଁ ସେୟଆ କହୁଛି ଆପଣ ମୁଁ କହୁଛି ମୁଁ ଭାବିଲି ଛାତ ଉପରେ ଫୋଲ୍ଡିଂ ବେଡ ଟା ଯୋଉ ନଥାଏ କି ଗୋଟେ ସେଇଟା ମଧ୍ୟ ଅଛି ତ ମୁଁ ସେଇ ଆପଣଙ୍କୁ ପଚ କାଠ ବାଲା ଅଛି। ତ କାରଣ ଆପଣ ପୂର୍ବରୁ ମତେ କହିଛନ୍ତି ଆପଣଙ୍କର ଅଛି ବୋଲି ତ ମୁଁ ଭାବିଲି ଆ ଛି ସେଇଥିରେ ଅଛନ୍ତି ଆଉ ତ ଆପଣ ପଚାରିଲେ ଆପଣ କଣ ଛାତରେ? ଆପଣ କହିଲେ ଉଁ ଆଉ କ ଖଟ ତଳେ ମୁଁ କହିଲି କି ଏମିତି କଣ କହୁଛନ୍ତି ଆପଣ ମତେ।
ଆଚ୍ଛା ଆଚ୍ଛା ଆରେ ଆକ୍ଚଲି କଣ କହିଲ? ଆଜ୍ଞା ଏବେ ସୁବା ହେଲା।
ଆଜ୍ଞା।
ମୁଁ ଭାବିଲି କି ତମେ ବୋଧେ କହୁଛ କି ମତେ କଣ କହିଲ? ବୁଝିଲ ମତେ କହୁଛ ମତେ ବୋଧେ ଖଟ ରେ ମତେ ଛାତକୁ ଖଟ ଶୁବାଗଲା ସେଏ ମୁଁ କହୁଛି
ଆଉ ମୁଁ କହୁଛି ମୁୁ କଣ ଏମିତି କହିଲି ଇଏ କଣ ମତେ ଏମିତି ଉତ୍ତର ଦେଉଛନ୍ତି।
ତାପରେ ଆମ ଆମ ଛାତ୍ରରେ ଖଟ ସବୁ ଜେଜେ ଅମଳରୁ ଅଛି। ଦଶ ବାର ବର୍ଷ ହବନ ତା ମାନେ ବହୁତ ମାନେ ମାନେ ବହୁତ ପୁରୁଣା। କିନ୍ତୁ ସେଇ ଘଟରେ ସେ ଭାଙ୍ଗି ହେଇଛି ତାକୁ ମୁଁ ଛାତଉପରେ ସେଇ ଘଟରେ ମୁଁ ଶୋଇପଡେ ମାନେ ଶୋଇକି ଫୋନ ଦେ ଖେ
ଆଜ୍ଞା।
ଏଇ ଯୋଉ ଉଦୁ ଉଦିଆ ଖରା ହେଇକି ଛାତ ସେଇ ଫୋନ ଦେଖିବି।
ସେୟା ହିଁ ସେୟା ହିଁ ମୁଁ ଆପଣଙ୍କୁ ପଚାରିଥାନ୍ତି କି ଆପଣ ଏତେ ଖ ଖରାରେ କରୁଛନ୍ତି କଣ ତ ମୁଁ ଭାବିଲି ବୋଧ ହୁଏ ଗାଧେଇ ଚନ୍ତି ତ ଆପଣ ମାନେ ମାନେ ଦି ଜଣ ଯାକ ଛାତ ଉପରେ ଅଛନ୍ତି।
ଆଜ୍ଞା ବୁଝିଲି। ଓହୋ ତ ହଉ ଆଉ। ତମ ଆପଣ ମୁଁ ତମକୁ ଗୋଟେ କଥା କହୁଛି ଶୁଣ ହାଲୋ
କୁହନ୍ତୁ କହିବି ପଛେ।
ମୁଁ କହିଲି କି ତମେ ଯେବେ ତା ରଙ୍ଗୀଚର କଥା ହବା ତାପରେ ମତେ ଟିକେ କଲ୍ କରିଦବା ଟେ କଣ୍ଟାକ୍ଟ ରୁ।
କାହିଁକି?
ମୁଁ ଟିକେ ଆଖିରେ ପକେଇଛି ଯେ ମତେ କଲ୍ କଲେ ଆଉ ଥରେ ମୁଁ କଲ୍ କରିବି। ଶୋଇବିନି ଟିକେ ଗଡ଼ପଡ ହେବି।
ଆପଣ ଟିକେ ଗପିଲେ ମତେ କଣ ବାର ବାର ଡୁଁ ଡୁଁ ଆସୁଛି ମୁଁ ଜାଣିପାରୁନି। ମତେ ଜଣେ ଲେଖିଛିି ମେସ୍ ସେ ଯୋଉ ମାନେ ଅ ଚିଠି ଲେଖିଛନ୍ତି କି ହାଲୋ ଆପଣ ଇଏ ଅଛନ୍ତି କି ଫ୍ରି ପାଇଁ।
ଆପଣ ମନା କରନ୍ତୁ ଆପଣ କୁହନ୍ତୁ ମୁଁ ଆଜି ଆଜ୍ଞା ଆପଣ ଦେଖନ୍ତୁ ଆପଣ ସାଙ୍ଗ ଅଛନ୍ତି ଆଜ୍ଞା ଆପଣ ଆମ ସେଇ ଯୋଉ କି କହିଲ ଆମର ଆର ବା ସେଇ ଯୋଉ
ଆଜ୍ଞା ଆଜ୍ଞା।
ସେ ମତେ କାଲି ମେସେଜ କରିଥିଲା କି ଓ ଆରେ ତମର ସରିଲାଣି ମୁଁ କହିଲି ମୋର ସରନି ହେଲା ତାକୁ ଆଜି ମେସେଜ କଲି। ତାପରେ ମତେ ଲେଟର ମୁ୍ କରିଛି ହେଲା ମୁଁ କହିଲି କି ଆରେ ମୋ ମୁଁ ମୁଁ ପିଲାଙ୍କୁ ଟିଉସନ କରି ସାରିଲିଣି। ମୁଁ ଭାବୁଛି ତ ସେ ମତେ ପଚାରିଲା କଣ ପାଇଁ ଦି ତାର ସରିଜାଇଛି ବୋଲି ଟିଉସନ। ହଁ ମାତେ କ ଅତ୍ୟଧିକ ତାଙ୍କର ଗର୍ବ ନା କଣ?
ତାଙ୍କର ସରିଯାଇଛି ଟିଉସନକୁରିିଆ। ମାନେ ସିଏ ମାନେ ସିଏ ମାନେ ସିଏ ଆଉ କାହା ପାଖରେ ଟିଉସନ ଯାଇପାରିବେନି। କିନ୍ତୁ ସିଏ ଟିଉସନ କରିପାରିବେ।
ଆ ତାହେଲେ ତ ମୁଁଁ ମିଳିପାରିବନି। ମୋର ନିଜର ଟ୍ୟୁସନ ସାରିକି ମୁଁ ପଇସା ପାଇବି ନା। ତାଙ୍କର ପାଖେ ଟୁସନ ଯିବା ଏମିତି ଲୋଭ କଲେ ହବନି ଆଉ। ଭଲ ଆ ନିଜର ସାଥି
ଆପଣ ନିଜ କଥା ଦେଖୁଛନ୍ତି। ସିଏ ବି ନିଜ କଥା ଦେଖିବେ ଆଉ କଣ ସବୁ ନିଜ ନିଜ କଥା ନ ଦେଖିଲେ ଆଉ କେମିତି ଏଇ ଦୁନିଆରେ ଚଳି ହବ।
ହଁ ଯେ ଆଗେ ମୁଁ ଏ ମୁଁ ଦେଖିଥିନୀ ଯେତେବେଳେ ମୋର ସମୟ ଥାନ୍ତା ମୋ ସମୟ ନାହିଁ ମୁଁ କଣ କରିବି। ଓ ତମେ ଏବେ ଶୁଣ ତମେ ତମେ ତ ତୁ ତା କର ହେଲା। ତ ମତେ ସେଇ ଯୋଉ ଅ ରଙ୍ଗୀନ ସିଳ ସହ କଥା ହେଲା ପରେ ହେଲା ମତେ ଟିକେ କଣ୍ଟ
ଛୁଟି ଜଣଙ୍କ ସମ୍ପର୍କ କରିଲେଣି କଣ କରିବା?
ତ ତମେ କୁହ କି ତ ତମେ କହିବ କି ମୁଁ ରାଣ୍ଡମ ପିଲାଙ୍କୁ ସବୁ ଟିଉସନ୍ କରୁଥିଲି। ଆପଣ କହିବେନି କିଛି
ଆପଣ ଉଠିକି ମତେ ପ୍ରଥମ କରିବେ। ମୁଁ ତାଙ୍କୁ କହିଲି କିନ୍ତୁ ସିଏ ତ ନିଦ୍ରା ନିଦ୍ରା ମୁ କଣ ଗୋଟେ କହୁଥିଲି ଛାଡନ୍ତୁ। ଆଉ ମତେ କୁହନ୍ତୁ କି ଆପଣ ଆଜି କି ହଁ ତମେ ଆଜି କୁଆଡେ ଯିବ?
ମୁଁ କୁଆଡେ ଜିବିନି।
କୁଆଡେ ଯିବିନି।
କୁଆଡେ ଯିବି ଚାରିଟା ବେଳେ ଯିବି ଦେଖିଆ ଟିକେ ଦେଖ ଟେ କ୍ରିକେଟ ଖେଳ ମାନେ କ୍ରିକେଟ ଖେଳିଦେବି ଟିକେ। ମ ଲାଗୁଛି ବଲ ଫଲ ମୁ ଲା ଲା ଲାଗୁଛି ଯେ ବଲ ଗୁଡ଼ିକ ହଜିଯିବ ବୋଲି।
କାହିଁକି?
ଆମର ସବୁବେଳେ ହଜିଯାଉଛି। ଆମର ଗୋଟେ ବର୍ଷ ଆମେ ଗୋ ଟେ ବଲ୍ କିଣିବୁ ସତୁର ଟଙ୍କା ଦେଇକି ଆଉ ମୁଁ କ ଏକା ମାରୁଛି ଆଉ କୋଉ ପିଲା ନାହାନ୍ତି ବଲ ମାରିବାକୁ। ସ ସବୁ ମାରିକେନ୍ ସେ ଏମିତି ଶୁଣିବା ପିଲାତ।
ଆ ଆପଣଙ୍କ ଭଳିଆ ସବୁ ଚଙ୍ଗଚଙ୍ଗିଆ ହେଇଥିବେ।
ଆଉ ମୁଁ ଯାଇଥିବ ମୁ ସବୁ ମାନେ
ଚେଣ୍ଟା ମେଣ୍ଟା ସମସ୍ତେ ହି ହିଁ।
ଆଜ୍ଞା।
ମୁଁ ଜାଣିପାରୁଛି ଶିକ୍ଷକ ଯେମତି ଆଉ ଛାତ୍ର ତ ସେମିତି ହେବେ ଆଉ। ଶିକ୍ଷକ ଯେତେ ସରଳ
ଆଜ୍ଞା ଯେମିତି ଆପଣ ମୋଠୁ ଶିକ୍ଷା ନେଇକି ଆପଣ ଯେମିତି ଅଛନ୍ତି ସେମିତି ସମସ୍ତେ ସେମିତି।
ଓ ବାପା ଲୋ। କଣ କହିଲେ ମ?
ଆରେ ଆ।
ହଁ ପୁରା ଆଉ ପାଗଳ ହେଇଗଲି ଶୁଣିକି। ଆପଣଙ୍କ ଶିସ୍ୟ ଯେହେତୁ। କଣ କହୁଛନ୍ତି ଗୋଟେ ଆଙ୍ଗୁଠି କାଟିକି ଦେଇଦେବି କି ଆପଣଙ୍କ ଗୁରୁ ଦେକ୍ଷୀଣାରେ।
ନା ନା ଆଙ୍ଗୁଠୀ କାଟନ୍ତୁନୀ ଆଙ୍ଗୁଳି କାଟନ୍ତୁନୀ।
ହୋଉ ଆଉ।
ଆପଣ ଚାହିଁଲେ ହାତ କାଟି ପରାବେ ଆଙ୍ଗୁଠି କାଟନ୍ତୁନି।
ହାତ କାଟିଦେବି ମୁଁ ସେ ସବୁ କାମ କରେ ନାହିଁ। ମୁଁ ମୁଁ ମୋ ଗୁରୁଠୁ ଏଇ ଜିନିଷ ଟା କେବେ ଶିଖିବି ନାହିଁ। ମୁଁ ଏଇଟା ଜୀବନରେ କେବେ କରିବି ନାହିଁ। ମୋ ଗୁରୁ ଜଣେ ଥିଲେ ହେଲା ସିଏ ଏଇ ସବୁ କାମ କରୁଥିଲେ।
ଆଜ୍ଞା ଆଜ୍ଞା।
ଏସବୁ କଲେ କଣ ମିଳେ ମୁଁ ଜାଣିପାରେ ନାହିଁ। କିନ୍ତୁ ଏ ସବୁ ଯୋଉ ମାନେ ପାଗଳ ମାନେ ଥାଆନ୍ତି ସେମାନେ କରନ୍ତି। ମୋର ଗୋଟେ ଗୋଟେ ମୋର ଗୋଟେ ବନ୍ଧୁ ଥିଲେ ଜଣେ ସିଏ ସେମିତି ଥିଲେ।
ଆଚ୍ଛା ତ ବ ସେ ବନ୍ଧୂଙ୍କୁ ଆପଣ କଣ ଶିକ୍ଷା ଦେଲେ?
ଆଜ୍ଞା।
କହିଲି ସେ ବନ୍ଧୁକୁ ଆପଣ କଣ ଶିକ୍ଷା ଦେଲେ କୁହନ୍ତୁ?
କଣ ଶିକ୍ଷା ଦେଲେ?
ସେ ବନ୍ଧ ସେ ବନ୍ଧୁକୁ ଆପଣ କଣ ଶିକ୍ଷା ଦେଲେ ଏହିଁ ଏହି କାମ ପାଇଁ? ମାନେ ଆପଣ କଣ ମନା କଲେ କାମ କରିବାକୁ?
ମୁଁ ତ ଏବେ ଜାଣୁଛି କି ସେ କରିଥିଲେ ବୋଲି ସେଇ ଟାଇମ୍ ରେ ମୁଁ ତାଙ୍କୁ ଚିହ୍ନିବି ନଥିଲି ସେ କିଏ ମୁଁ କିଏ?
ଆ ଶୁଣ ହ୍ୟାଲୋ ମୁଁ କହୁଛି କି ତମେ ତାଙ୍କ ସହ କାମ ସାରିଲା ପରେ ମତେ କଣ୍ଟୁ କଲ୍ କରିବ ହେଲା।
ଆଜ୍ଞା ଆପଣ ଏଇଟା ମତେ ଦଶସ୍ତର ଯଦି କହିବେ ତାହେଲେ ଆଉ
ମୁଁ ଆଖି ଖୋଲିଲି।
ଓ ଆପଣଙ୍କୁ ତାହେଲେ ଘୋରେ ନିଶା ହେଇଗଲାଣି।
ହୁଁ।
ଭାଇ ବେ ମୋ ରୋଗ ଡେଇଗଲା ତତେ।
କହୁଛିିବା ଆସନା ତମେ କର ନକ ସେଇଟା ସତ ମୁଁ ଏଇଟା ଫାଷ୍ଟ ଫଷ୍ଟ ଏବେ ବି ଫିଲ୍ କରୁଛି।
ଭାଇ ଭାଇ ମତେ ଆଟଲିଷ୍ଟ ନିଦ ଟା ଉଡି ଯାଇଛି। ତା ହଁ ତତେ ନିଦ ଲାଗୁଛି ଯଦି ମତେ ନିଦ ଲାଗୁଛି ତତେ ବି ନିଦ ଲାଗୁଛି।
ଏ ସେଟା ମିଛ ନୁହଁ ଏଟା ସତ ମାନ ନ ମାନ ମୁଁ କହିଲି ଏଟା ସତ। ଏଇଟା ମୁଁ ସବୁବେଳେ ବିଶ୍ୱାସ କରେ। ହଁ ବହୁତଥର ଲାଗେ ମୋ କଣ୍ଟ୍ରୋଲରେ ବସେ।
ମତେ ଆଗରୁ କେବେ କ୍ଲାସରେ ନିଦ ଲାଗେନି ଫ ସେମିଷ୍ଟରରେ। ଏବେ ମତେ ବହୁତ ବହୁତ ଘୋର ନିଦ ଲାଗୁଛି। ମାନେ ମତେ ଲାଗୁଛି କି ମୁଁ ପୁରା ସବୁ ଫପଡା ଫପଡି କରିକି ଯେମିତି ଶୋଇ ପଡିବି। କଣ କହିବି ଛାଡନ୍ତୁ।
ମୋର ଏକ କାମ ମାନେ ମନ ପଡିଲା ମେଞ୍ଚେ କାମ କରିବାକୁ ଧନ୍ୟବାଦ।
ଠିକ୍ ଅଛି। ଧନ୍ୟବାଦ।